ହୁଁ ସୁୁପ୍ରଭାତ ସୁୁପ୍ରଭାତ।
ହଁ ହାଲୋ।
ଆୟୁସୁ ଗୁ ଗୁଡ଼ ମର୍ଣ୍ଣିିଂ ସୁପ୍ରଭାତ। କେମତି ଅଛୁ କଣ?
ହଁ ହଁ ଭଲ ଅଛି।
ହଁ ଆରେ ଏଠି ଦୋଳି ଖେଲିଲେଇଁ ପିଲା ଏଠି।
ଙ୍କ ରଜ ସରିଇଗଲାଣି ଦୋଳିଛନ୍ତି ଖେଳୁଛନ୍ତି ତମର?
ହଁ ତାଙ୍କର ଏ ବେ ଙ୍କ ନଗେଇ କଣ ଖେଳୁଛନ୍ତି ପୁଣି ଜଣେ ତା ଆଉ ଜଣେ କୋଳରେ ବସେଇକି ଖେଳଉଛି ନେଉଟିଆ।
ହେଲା ଆମେ ସେଇଠି ବୋଟଲ ଲଗେଇଦିବ ପୁରା ବୋଟଲ ବୋଟଲ ଲଗେଇଦିଅ ପାଣି ଆସିବ।
କୋଉ ବୋଟଲ କୋଉ ବୋଟଲ?
ନାଇଁ ସେ ଆମର ପାଣି ପହରୁଛନ୍ତି ତ ସେଇ ଆସୁଛନ୍ତି ଯେ ଆମର କଲର ପାଇଁ।
ଓହୋ ଆ ତ ଦୋଳି ଲାଗି କିଛି ଆସୁନୁ ଦୋଳି ଖେଳିଆ।
ନା ମ ଆଉ ମୋର ନାହିଁ ଦୋ କାମ ଅଛି ଦୋଳି କଣ ଖେଳିବି?
ହଁ। ହେ ତ ଆଉ ଗୋଟେ କଥା ପଚାରିଥିଲା? ତୁ ଓଡିଶା ବାହାରକୁ କୁଆଡୁ କୁଆଡେ ସବୁ ଯାଇଛୁ?
ଓଡିଶା ବାହାରକୁ ମୁଁ ଯାଇଛି ଦିଲ୍ଲୀ ଯାଇଛି ମନାଲି ଯାଇଛି ଆଉ କୋଲକାତା ଯାଇଛି ବାଙ୍ଗଲୋର ଯାଇଛି ଏମତି।
ଏଇ ସବୁ ଜାଗା ମାନେ ଯାଇଛୁ ନା? ମତେ ଦୁଃଖ ଲାଗୁଛି ମୁଁ ଗୋଟାଏ ରା ରାଜ୍ୟକୁ ଯାଇଛି କିନ୍ତୁ ସେ ରାଜ୍ୟକୁ ଯାଇକ କିଛି ଲାଭ ବି ମୋର ନାହିଁ।
କଣ କୋଲକାତା ବିହାର ହେଇ ଯିବ? ମୁଁ ଭାବିଛି କେବେ ବିହାର ଯିବି ବିହାର ଲୋକ ଲୋକ ଗୁଡାକ ସବୁ ବଢ଼ିଆ ଲାଗନ୍ତି।
ଲୋକ ଗୁରା ଭଲ ଲାଗନ୍ତି ଜାଗା ବହୁତ ଭଲ ନାହିଁ। କିନ୍ତୁ ମୋର ମନେ କହିଲେ ମତେ ହସ ଲାଗୁଛି ବିହାର ମାନେ ଗୋଟେ ମାନେ ଗୋଟେ ପାଚିରି ଟାଇମ୍
ହୁଁ।
ସେଥିିରେ ଭାଇ ସେଠି କଣ୍ଟା ବାଡେଇ ଗୋଟେ ଅଇନା ମିର ଟଙ୍ଗିକି ତା ଉପରେ ଗୋଟେ ଚାଞ୍ଚରା ପକି ମାନେ ଗୋଟେ ସେଲୁନ ବିୟଆ କରିଦେଇଛନ୍ତି। ମାନେ ସାଙ୍ଗେ ଯୁୋଗାଡ ଦେଖୁଛୁ ମାନେ ତାପରେ ପୁଣି ସେ
ବିହାରକୁ ଗଲ ମାନେ ତମେ ସେଠି ଶିଖିକି ଆସିବା ସବୁ ସାଇନ୍ସ ଫିଜିକ୍ସ
ହଁ ଭାଇ ସେମାନଙ୍କର ବି ମାନେ ଆମର କଣ ଏ ଖରରେ ଆମର ବ୍ଲେଡ କହୁଛି। ହେଲା। ମେ ବ୍ଲେଡ ପକଉଛି ତାପରେ ଜିଲ ଗାର୍ଡ ହଉ କିମ୍ବା ଯୋଉ ପକ ତାପରେ କର କରାହାଉଛି ତାଙ୍କର ସେମିତି ନାହିଁ ଗୋଟେ ଧାରୁଆ ଲୁହା ନାଇଁ ଧାରୁଆ ଲୁହାକୁ ମାନେ ପୁରା ପୁରୀ ମାନେ ପୁରା ଏମିତି ଧାର କରୁଛନ୍ତି ହାତ ଲଗୁ ମାନେ କଟିଯିବ। ପୁର ଧାରା ସେଇ ହରେ ସେ କୁର ମାରିବେ ସମସ୍ତଙ୍କର ଆରେ ଭାଇ ଗୋଟେ ପର୍ସନ ଧର ବି କିଛି ଗୋଟେ ଖଣ୍ଡିଆଣ୍ଡିଆ ହେଇଗଲା ବ୍ଲଡ ବାହାରିଗଲା ତୁ ସେଇ ଖୁର ଟାକୁ ନେ ପର୍ସନରେ ଲଗେଇୁ ନା। ନା ସେ କହୁଚି ନେହି ଭଇଆ ହମ
କଲରେ କଣ କଲେ ଆଜି ହେଇଯିବ ଆଜି କଣ ଖାଲି ହଁ ହଁ ହଁ ହ।
ଭାଇ ତାଙ୍କର ଗୋଟେ ଭାଷା ନିଆରା ଗୋଟେ
ହୁଁ ତାଙ୍କ ଆମର ଏଇ ଯୋଉ ଆସିଥିଲେଥିଲା ସିଲଲିଙ୍ଗପୁର। କି ବିହାରି ମାନେ ବଢ଼ିଆ କଥାବାର୍ତ୍ତା କହୁଥିଲେ। ଏଇ ଯୋଉ ସିଲିଙ୍ଗ ପକେଇନାହାନ୍ତି କି ଏଇ ଯୋଉ ବିହାରୀ ମାନେ ଆସିଥିଲେ ପକେଇକି ଯାଇଥିଲେ ଆଉ। ତାଙ୍କ କଥାବାର୍ତ୍ତା ହଉଛନ୍ତି ହସିଲ ହଉ
ହଁବା ମାନେ ମୁଁ ଭାବୁଛି ବୁ ଜଣିଛୁ ମାନେ ଆଗକୁ ଗଲେ। ଯଦି ମୋତେ ଲାଙ୍ଗୁଏଜ ଶିଖିବାକୁ ମିଳିଲେ। ମୁଁ ବିହାରି ଭୋଜପୁର ଲାଙ୍ଗୁଏଜଟାହାଲଇସି କି?
ଉଁ। ଜଣେ ଜଣେ ବହୁତ୍ ଚାଲାକ୍ ଥାଆନ୍ତି।
ବହୁ ଚାଲାଖ। ଭାଇ ଦେଖେ ଯିଏ। ମାନେ ଯୋଉ ଲୋକ ଯେତେ ଅଭାବ ଅନଟନ ରହିବ। ପଇ ସେ ଯେତେ ଚାଲାଖରେ ରହିବ।
ହୁଁ ଏଡା ରିୟାଲିଟି‌‌‍ ଆକଚଲି ଟ୍ରୁ ରିୟାଲିଟି।
ସତରେ ଅତା। ମାନେ ତୁ ମାନେ ଯେ ରେ ଯାହାକୁ ଯେତେ ସୁବିଧା ମିଳିବ ସିଏ କେବେ ବି ମାନେ ଏତେ ମାନେ କଣ କହିଲୁ ଅଁ ବାହାରୁଆ ତେ ହେଇପାରିବ। ଆ ଯାହା ଦେଖୁ ସୁବିଧା କିଛି ନ ମିଳୁଛି ବହୁତ ସା ଲାଗି
ଛିଜ ମାନେ କଣ କହିଲ ଯଉ ସୁବିଧା ମିଳି ଯାଛି ସେ ଜାଣି ପି ଓ ସି କି କସ୍
ଜାଣିପାରିବ ହଁ ଯାହାକୁ ସୁବିଧା ମିଳୁଛି ସେ କିଛି ଜାଣିପାରିବନି। ସେଇପା ମୁଁ କହୁଛି ମୁଁ ଗୋଟେ ଏକଜାମ୍ପୁଲ ଦଉଚି ମୋର ଗୋଟେ ସାଙ୍ଗ ଥିଲା ଝିଅ ସାଙ୍ଗଟେ
ମୁଁ ତ ସବୁ ତ ସେଇ ବଂ କ‌ଅଁ କହିବି ଆଉ।
ଛାଡ ଆଉ କଣ?
ସେଇଥିପାଇଁ ତ ଆଜି ହନ୍ ହିନସ୍ତା ହଉଚୁ ସେଥିପାଇଁ ଆମକୁ ବି ହୀନସ୍ତା କରୁଚୁ ଆଉ। କଣ କହିବି ଛାଡ।
ତମୁକ କଁ ହିନସ୍ତା କରେ। ଲେ ଭାଇ ତମେ ତ କଁ କୋଟି ପତି ଲୋକ ତମକୁ ଆମେ ଇନଥା କରିପାରିବୁ ହୁଁ ହୁଁ ହେଲା ମୁଁ କଁ ହଇରାଣ କରେଇଚି ମତେ କହିଲୁ ଖାଲି ହଇରାଣ ହରେୟାଣ ହଉଛୁ। କଁ ହଇରାଣ କରେଇଚି ଆ
ତୁ ଆସିଲୁ ନା କବାଟା ବନ୍ଦ କରିଦେଲୁ କଣ ଆସ୍ ଚୀନ୍ ଗଡ଼ ପାଣି ମୁତିଦେ ଯାଇଚି। ଆଉ ବିଲେଇ ଆସିଲେ ଆସିବ ଆଉ କଣ ତାକୁ ଯେତେ ତଡା ହଉଚି ଝିଅକୁ କହୁନ ଡାକିବ ତାକୁ ବାରମ୍ବାର ଝିଅ ଗୋଟେ ଆସି ତାକୁ ଡାକିକି ଆଣୁ। ଗୋଟେ ବିଲେଇ ରହୁଛି ସେ ଖାଲି ଘରକୁ ଦୌଡୁଛି ଆମ ଘରକୁ।
ହଁ ସେ ବିଲେଇ ତମକୁ ବହୁତ ପସନ୍ଦ କରୁଛି ଆଉ।
ଏଟାକୁ ମୋ ଭଉଣୀ ଖାଇଆ ପିଇଆ ଦଉଚି ଯେ ଖାଲି ଛାଡି ଯାଉନି ଏଠି।
ଶୁଣୁ।
ହୁଁ।
ହେଲା ମୁଁ କହୁଛି ମୋର ଗୋଟେ ସାଙ୍ଗଟେ ଗୋଟେ ଝିଅ ସାଙ୍ଗଟେ ଶିବାନୀ ବୋଲି ହେଲା।
ସେଇ ତ୍ ସେଇ ସେମିତି ସାଙ୍ଗ ରଖୁଛ ବୋଲି ହଇରାଣ ହଉଚ।
ଆରେ ତୁ ଶୁଣୁରେ। ପା ଲିଟରାଲି କଥା ଟା ଶୁଣୁନୁ। ଖାଲି ଖାଲି ତ କେମିତି ହେଲୁ କେମିତି। କି ହବ କହିଲୁ।
ହୁଁ।
ହେଲା ତ ଭଲ ପିଲାଟେ। ମାନେ ସେତେବେଳେ ଆମର ମିଶିକି ଆମେ ଟେନ୍ଥ କମ୍ପ୍ଲିଟ୍ କଲୁ ପ୍ଲସ୍ ଟୁ କମ୍ପ୍ଲିଟ୍ କଲୁ। ପ୍ଲସ ଟୁରେ ଆଡମିସନ ଟାଇମରେ ସେ ଭାରି ହଇରାଣ ହେଇଛି। ମାନେ ଆକୁ ତାକୁ ପଇସା ମାଗିକି ଆଡମିସନ କରିଥିଲା। ପ୍ଲସ୍ ଟୁ ସଇଲା ପ୍ଲସ୍ ଥ୍ରୀ ମନା କଲେ। ତା ଘରେ ମନା କଲେ ନାଇଁ ତର ପ୍ଲସ୍ ଥ୍ରୀ କରିବୁ ନା ଆଉ ସେ ବ୍ର୍ମପୁର ସାଇଟ୍ ତୁ ଜାଣିଥିବୁ। ତାର ସବୁ ଶୀଘ୍ର ବାହାଘର କରବେ ହେଲା ବରମପୁର ସାଇଡ ଆଁ। କଣ?
ମୁଁ କହିଲି ତମେ କର?
କଣ କହୁଛୁ? କଣ କରିଦେଇଥାନ୍ତି।
ଯୋଉଡ଼ା କହିଲ ଖୁସି କରୁଥାନ୍ତେ।
ମାନେ ମୁଁ ବୁଝିପାରିଲି ନି କଣ ଟା ମୁଁ କହିଦେଲିି।
ତମେ ଏନା କଣ କହୁଥିଲ।
ବ୍ରହମପୁର ସାଇଟ ରେ ଶୀଘ୍ର ବାହାଘର କରିଦିଅନ୍ତି।
ହୁ ବ୍ରହ୍ମପୁର ସଇଟ ତାଲେ ସେ ଶୀଘ୍ର ବାହାଘର ନା ତା ଘର ତାକୁ ସେଇଆ କହିଲେ କହିଲେ ତୁ ଭଲସେ ପାଠ ନ ପଢିଲୁ ହେଲା। ଆଉ ଯଦି ଭଲ ସ୍କୋର ଯଦି ନଆଣିଲୁ ତ ତୋ ବାହାଘର ଟା ବି କରିଦବା। ତାକୁ କହିଲେ ତ ଟେନ୍ଥ ରେ ବି ଏତେ ଭଲଟା ସ୍କୋର ଆଣିପାରିଲାନି। ଆଣିଲା ସେଇ କେତେ ତେ ଆମର ସିକ୍ସ୍ ଥ୍ରି ନା ସିକ୍ସଟି ଟୁ ଏମିତି ଆଣିଲା ଟେନ୍ଥ ରେ। ଏ ଉ ମାନେ ଟୁଏଲଥ୍ ଏତେ ବି ସ୍କୋର ଆଣିଲାନି ସେଇ ପାଖାପାଖି ସେଇ ସିକ୍ସ୍ ୱନ୍ ସିକ୍ସଟି ଟୁ ଖଣ୍ଡେ ଆଣିଲା। ହେଲା ତ ଘରେ ପୁରା ସିଓର ଥିଲେ ନାଇଁ ଇଏ ପାଠଶାଟ ଆର ହଉନି। ଭାଇ ସି ସିକ୍ସଟି ପରସେଣ୍ଟ ବି ତାକୁ ଭାବୁଛନ୍ତି ପାଠ ସାଠ ହଉନି। ଆଭରେଜ୍ ଅଛି ପିଲାଟା। ସେଇ ବା ତଥାପି କୁହନ୍ତି ନାଇଁ ପାଠ ସାଠ ହଉନି ତାର ଛାଡ ସେଟା କୁହନ୍ତି ଛାଡ ଆକୁ ବାହାଘର କରିଦେ ତାର ବାହାଘର ହବ। ଏମିତି ସେମତି ତାକୁ ଆଡୁ ସିଆଡୁ କରି କହିଲେ। ହେଲା ତାପରେ ସେ କହିଲା ମୁଁ ପ୍ଲସ୍ ଥ୍ରୀ କରିବୁ ତା ଘରେ ପଚାରିଲ କରିବୁ। ନା ନାଇଁ ମୁଁ ପ୍ଲସ୍ ଥ୍ରୀ କରିବିନି। ମୁଁ ଡ୍ରପ୍ ନେବି ଭାଇ କ ଆମକୁ ଫୋନ କରିବ ମତେ ଫୋନ୍ କରିବ କଣ କରୁଚ କଣ ନାହିଁ ଟେଲିଗ୍ରାମ ରେ ହୱାଟସ୍ଆପ ବନ୍ଦ ହେଇଗଲା ହେଲା।
ମନେ ତା ଘର ଲୋକ ପୁରା ହିଟଲର।
ହଁ ବା ପୁରା ଟେଲିଗ୍ରମ ରେ ମେସେଜ୍ କରୁଛି। ସାଗର କଣ କରୁଛୁ କଣ ନାହିଁ ମୁଁ କହିଲିଁ ଏମତି ପ୍ଲସ ଥ୍ରୀ କରୁଛି ନା କଉ କଲେଜ୍। ମୁଁ କହିଲି ସେଇ ସେମ୍ ମରସ୍ କରୁଛି ଅ ତୋର ତ ବଢିଆ ଲକ୍ ଫିଟିଗଲା ଆଉ ମରସ୍ ରେ କରୁୁଚୁ। ପ୍ଲସ ଥ୍ରୀ ଆ ମୁଁ ତ ଘରେ ବସିଲି ମୋର କିଛି ନାହିଁ ହେଲା। ମୋର ତ ଲୋକ କହୁଛନ୍ତି ବାହାଘର ଫାହାଘର କରିଦେବେ ହଉ ଭୋଜି ଭାତ ଖାଇବାକୁ ଆସିବୁ ଆଉ। ହେଲେ ଏମିତି ଆମେ ଥଟ ମଜା କରୁ ଆଉ।
ତମେ ଗଲେ ମୁଁ ଯିବି ହଉଚି।
ଏ ହଁ ଏମିତି ଆମେ ଥଟା ମଜରେ ଗପୁ ଆମେ ହେଲା। ତ ମୋତେ ଏମିତି କହିଲା ତ ମୁଁ କହିଲି ସତରେ କହୁଛି ନା ହଁ। ସତରେ କହୁଛି। ମୁଁ ଆଉ ପାଠସାଠ ପଢିବିନି ଦେଖୁଛି ଡ୍ରପ୍ ନୋଉଚି ଯଦି କଣ ହବ ଏବେ ମାନେ ଟାଇମ ନାଇଁ କଥାଇ ମାନେ ଏମିତି ବଦଳିଗଲା। ଏବେ ଓ ଜେ ଇ ର ରେଜଲ୍ଟ ବାହାରିଛି ରଖିଥିବ କେତେ କହିଲୁ ନାଇନ୍ଟି ଥ୍ରି ପର୍ସେଣ୍ଟ। ନାଇ ନାଇନ୍ ଥ୍ରୀ ପରସେଣ୍ଟ। ଭାଇ ଯାହାର ଯାହା ତାର ମାନେ ଟେନ୍ଥ ରୁ ପ୍ଲସ ଟୁ ପର୍ଯ୍ୟନ୍ତ। ଯାହାର ମାନେ ସତୁରି ଛୁଉଁ ନଥିଲା ଏକାଥରେ ତେୟାଲବେ ଡେଇଁଦେଲା। କମ୍ବେକ୍ ମାନେ ଅଲଗା ପ୍ରକାର। ମାନେ ତାଙ୍କ ଘର ଲୋକ ବି ମୁଁ ଭାବୁଛି କୋଉ ମୁହଁରେ କହିବେ କି ତୋର ବାହାଘର କରିବି ବୋଲି। କୋଉ ମୁହଁରେ କହିବେ ।
ମାନେ ସେ ଏବେ ଆଗକୁ ସେ ପଢ଼ିକି ଚାକିରରି କରିବେ ଆଉ ବେଶୀ ଆଗକୁ ଆର ଷ୍ଟଡି ସେଣ୍ର କ
ହଁ ଆରେ ଓଜେଇ ଓଜେଇ କ୍ଲିୟର କରିଛି ବିଟେକରେ ବିଟେକ୍ କରିବ। ଆଗକୁ କଣ ତାର କରିବାକୁ ଇଚ୍ଛାଥିବ କରିବ। ମାନୁ ପଡ଼ିବ ଉଁ କମବାକ କଲା ଭାଇ ପୁରା ଷ୍ଟ୍ରଙ୍ଗ କଣ ହଁରେ ଭାଇ କିନ୍ତୁ ସିଏ ଯେତିକି ହଁ ବନ୍ଧୁ ହେଇ ଯୋଉ ପଢା। କରିଛି ସେତିକି ପାଇଁ ମୁଁ ପାରିବିନି ମୁଁ ମୋର ଗୋଟେ ମେଣ୍ଟାଲିଟୀ କଣ ଜାଣିଛୁ ଆଇଦର ମୁଁ ଭଲ ସେ ପଢିବି ନହେଲେ ଜମା ପଢିବି ଏଇ ନା ମୁଁ ପଢୁନି କାହିଁକି କାରଣ ମୋ ପଢିବାକୁ ଇଚ୍ଛା ହଉନି ମୁଁ ମୁଁ ଯେତେବେଳେ ପଢେ ମାନ ମୁଁ ଫ୍ୟୁଚରଟା ଦେ କି ପଡେଁ ଆଗକୁ ପଡିଲ ମୋର ଆକୁ ଲାଭ ଅ ଛି କି ତାହେଲେ ଯାଇ ପଢିବି ଆଗ ପଢିଲେ ମୋର ଆଗ କିଛି ଲାଭ ନାହିଁ ତାହେଲେ ମୁଁ ପଢ଼ିବିନି ସେ ଯାହା ବି ହେଇଥାଉ ମୋର ତ ଦେଖାଯ ଯାଉନି ଆଗକୁ କିଛି ମତେ ଲାଭ ଦେଖାଯାଉନି।
ପ୍ଲସ୍ ଥ୍ରୀ ଯଦି କଣ କଲ ଆଗକୁ କଣ ଚାକିରି ଦ ପ୍ଲସ୍ ଥ୍ରୀ
କରିବାର ମ ଇଚ୍ଛା ନଥିଲା। ଗୋଟ ବ୍ୟାକପରେ ରଖିିବ ଯଦି କି କିଛି ନହେଲେ ପ୍ଲସ୍ ଥ୍ରୀ କରିବି। ତ ମୋର କିଛି ହେଲାନି ପ୍ରସ୍ ଥ୍ରୀ କଲି। ବୁଝିଲ ତ ଏଟା ବ୍ୟାଖ
ଆରେ ଭାଇ ତମେ ବି ଡି ଟା ଦଇ ଥର ଡ୍ରପ୍ ନେଇକି ଦେଇଥାନ୍ତ ପଛେ।
ଟପ ନବାର ଅଛି କଣ ଏ ପସ ଥ୍ରୀ ସହିତ ବିଟ ଦେବି ନା ପ୍ସସ ଥ୍ରୀ ରେ କଣଛି କି ତାଲି ତ ପରୀକ୍ଷା ଦେବାକୁ ଯାଉଛି କଲେଜ ତ ସେମତି ଖାଲି ବୁଲା ଭ କଲେଜ ମାନେ ପୁରାତ କ୍ଲାସ
ନିଜେ କହୁଛ ଦିଟା କାମ ଗୋଟେ କାମରେ ହେଇପାରିବି।
ହଁ ମୋର ତ ଗୋଟେ କାମ କରୁଛି ନା ଗୋଟେ କାମ ତ କରୁଛି ନା କମ୍ପିଟେଟିଭ ପାଇଁ ପ୍ରିପାର ହଉଛି। ରେ ମୁଁ କରୁନି କହିବାକୁ ଗଲେ- ପ୍ଲସ୍ ଥ୍ରୀ ମୁଁ କରୁନି ଖାଲି ଏକ୍ଜାମ ଦଉଛି। ବର୍ଷେ ଘରେ ବସିଲେ ବର୍ଷେ ଘରେ ବସିଲେ ମୁଁ- ଟୋଟାଲେ କୋଉଠି? ଠ ବି ରହିବିନି ଏକୁଳିରେ ରହିବିନି ସେି ସେକୁୁରେ ରହିବିନି ଧର ବି ବିଏଡ ନ ହେଲା ଦି ବର୍ଷ ଡ୍ରପ ନଲେ ବିଏଡ୍ ନହେଲା ସମସ୍ତଙ୍କର ଏମିତି ହବ ବୋଲି ମାନେ ଅଛି। ବି ଏଡ ନହେଲା ତ ତାପରେ ପ୍ଲସଥ୍ରୀ ଟା କରିଥିଲେ ମୋର ତିନି ବର୍ଷ କମ୍ପ୍ଲିଟ ହେଇଯାଇଛି ପ୍ଲଥ୍ରି ଡିଗ୍ରୀ ଟା ମୋ ପାଖରେ ରହ ମୋ ଚାରିଆଡେ ମାନେ ବାଟ ଫିଟିଯିବ ନା।
କୁହ। କଣଟା ବାଟ ଫିଟିଯିବ ଟିକେ କହିବ ପ୍ଲସଥ୍ରି ପରରେ।
ଦେଖ ମୁଁ କହୁଛି। ପୋଷ୍ଟ ପୋଷ୍ଟାଲ ରେ ମୁଁ ମୋର ମାଇକ୍ରୋସଫ୍ଟ ବି ଦରକାର ନାହିଁ। ମୁଁ କହୁଛି ମତେ ଗୋଟେ ସ୍କୁଲର ମୋତେ କଉ ସ୍କୁଲ ଯଦି ଛୋଟ ମୋଟ ପିଓନ ଚାକିରି- ମିଳିଗଲେ ନା ମୁଁ ବହୁତ ଖୁସି ହେଇଯିବି। ମେଣ୍ଟାଲିଟି ଏମିତି ହେଇଗଲାଣି। ବୁଝିଲୁ ପୋଷ୍ଟାଲରେ ପୋଷ୍ଟାଲରେ ତିନିଥର ଯାକ ମୁଁ ପିଇଓ ଏସିଓ ପାଇଁ କା ତିନି ଥର ଯାକ ପକେଇଲି। ହେଲା ତିନି ଥରେ ଯାକ ରିଜେକ୍ସନ ଆ ସାମ୍ନା ହେଲା। କଣ ପାଇଁ କାରଣ ପ୍ଲସ୍ ଥ୍ରୀ ଡିଗ୍ରୀ ନାହିଁ। ବାକି ସବୁ ଡିଗ୍ରୀ ମୋ ପାଖରେ ଅଛି। କମ୍ପ୍ୟୁଟର ଡିଗ୍ରୀ ଅଛି। ନଲେଜ ଅଛି। ବାକି ସବୁ ମୋ ପାଖରେ ଅଛି। କିନ୍ତୁ ପ୍ଲସ ଥ୍ରୀ ଡିଗ୍ରୀ ନାହିଁ ସେଇ ଯୁଗରୁ ମୁଁ ତିନି ଥର ଯାକ ଫେଲ ହେଇଗଲି। ବୁଝିଲୁ ସେଇ ଯୁଗୁରୁ ମୁଁ କହୁଛି। ଆଇଦର କିଛି ତ କିଛି ଗୋଟେ ପାଖରେ ରହିବ ଏମିତି ଧର ମୋର ବିଏଡ ହେଲା ମୁଁ ଆଇଦର ଗୋଟେ ଭଲ ମାଷ୍ଟର ହେଇପାରିବି ଯଦି ବିଏଡ ନହଲା ପ୍ଲସ୍ ଥ୍ରୀ ଅଛି। ତାହେଲେ ମୁଁ ପୋଷ୍ଟାଲରେ କିଛି ଗୋଟେ ଜବ ପାଇପାରିବି। ମୁଁ ମୋ ସୁବିଧା ଦେଖିବି ନା। ମୁଁ ମୁଁ। ମୁଁ ସଦାବେଳେ ପାଇଁ ମୋ ସୁବିଧା ନ ଦେଖିଲେ ହେଲା କିଛି ଲାଭ ହବନି, ସେଇ ଯୁୁଗୁରୁ ମୁଁ ସଦାବେଳେ ମୋ ସୁବିଧା ଦେଖୁଛି ଆଉ, ହଉ ଏବେ କେତେବେଳେ ଜାଗା ତୁ ଫାଙ୍କା ଅଛୁ?
ଏବେ ଆଉ। ଏବେ ସେପଟରୁ କାମ ଦେଖୁ ତାପରେ ଏମିତି କଥା ତାପରେ ବାପା ଯାଇଛନ୍ତିି ବାହାରକୁ ମମି ଆସିଲେଣି ଏମିତି ଆଉ।
ହୁଁ ଏଇନା ଏଇନା ଆଉ ଲଗେଇଆ ନା ପଛରେ?
ହୁଁ ତମେ ତ ସବୁ ତମେ ତ ଆର ମୋର ଆର ସାଙ୍ଗ ମାନ ସବୁ ସାରିଦବ ଆଉ।
ନାଇଁ ମୁଁ ସାରିବିନି କହିବୁ ଯଦି ରଖିବା।
ମୁଁ ତ ଷ୍ଟାର୍ଟିଂ ରୁ କହିଛି ରଖିବା ପାଇଁ କରିବି, ରଖୁନ ମୋ ସିଚୁଏସନ ଟା ବୁଝିବୁନି ତମେ କହୁଛ ବାହାନା ମାରୁଚି ଆଉ।
ଓ ହଉ ଯଦି ରଖିବାକୁ କହୁଛି ତାହେଲେ ଏଇଠୁ ଷ୍ଟପ୍ ମାଇଲିି।
ହଁ ହଉନାଇ ଥାଉ ଟିକେ, ହଁ ଦି ଦେଢ଼ ଘଣ୍ଟା ଦି ଘଣ୍ଟା ଯାଇ ତମର ତ ଆଉ କଣ କାମ ଥିବ।
ଆରେ ମୋର ସରିଗଲେ ତୋର ଲାଭ ନା। ମୋରଟା ସରିଗଲେ ତୋ ଲାଭ ହବନି?
ମୋର କଣ ଲାଭ ହେଲା, ମୋର ଭାଇ ଓଲଟା ତମର ଓଲଟା ମୋର ଏଟା ଆସୁ ମୋର ଯୋଉ କାମ ଦାମ ମତେ ଦେବେ।